ହେଲୋ।
ହଁ କଣ କରୁଚନ୍ତି?
ମୁଁ ଅଛି ଏବେ ଖାଇସାରିଲି।
ଆଚ୍ଛା ଖିଆ ପିଆ କଣ ହେଲା?
ରୁଟି ସନ୍ତୁଳା।
ଉୁଁ ହୁଁ ସନ୍ତୁଳା କଣ କେମିତି ବନେଇଥିଲେ?
କିଛି ନାହିଁ ଯାହା ପରିବା ଥିଲା। କାଟିକି ଗୋଟେ ସିଟି ବଜେଇକି ତାକୁ ପିଆଜ ଛୁଙ୍କ
ଉଁ ହୁଁ।
ଆଉ ଆପଣ କଣ କରୁଥିଲେ?
ମୋର ଏଇ ଛୋଟ ପୁଅଟି ସେ ଶୋଇ ପଡିଲା। ହୁଁ ତାପରେ ଆଜି ନନା ବି ମାନେ ମୋ ହଜବେଣ୍ଡ ସ୍ୱାମୀ ଯିଏ ସେ ନାହାନ୍ତି ଯାଇଚନ୍ତି ବାହାରୁକୁ। ମୁଁ ଏକୁଟିଆ ଥିଲି ଆଉ ଆସିବେ ରାତିରେ। ପୁଣି ବସିଚୁ ଆଉ ଦିଅ ଟିକେ କଥା ହେଇଯିବା ଆଉ।
ଓ ହ କୋଉଠି ଆପଣଙ୍କ ଘର?
ଏଇ ଭୁବନେଶ୍ୱରରେ।
ଆଛା ପୁଅ କେତେ ମାସର?
ପୁଅ ଦେଢ ବର୍ଷର।
ଆଉ ହଜବେଣ୍ଡ କୁଆଡେ ଯାଇଚନ୍ତି ବାହାରକୁ?
ହଁ ଏ ବାହାରକୁ ଯାଇଚନ୍ତି।
ଆଉ ଆପଣ କୋଉଠି ରହୁଚନ୍ତି?
ଆମ ଘର ରାଉଲକେଲାରେ। ଏବେ ରାଞ୍ଚିରେ ଅଛି।
ଆଛା। ଆଉ କିଏ କଣ ବିବାହିତ ନା ହୁଁ ନା ବିବାହିତ। ଆଉ ଛୁଆ ପିଲା ଅଛ
ମୋର ଦିଟା ପୁଅ।
ଆଛା କେତେ କେତେ ବର୍ଷର?
ଗୋଟେ ଆଠ ବର୍ଷ ଆଉ ଗୋଟେ ଚାରି ବର୍ଷ।
ଆଛା। ଆଉ ଖାଇବା ପିଇବା ସବୁ ଠାକ୍ ଠାକ୍ କରୁଛନ୍ତିଟି?
ହଁ କରୁଛନ୍ତି। ଲାଗିବାକୁ ପଡେ ଆଉ।
ମୋର ତ ସେଇ ଟେନସନ୍, ଆଗକୁ ଆସିବାକୁ ଯାଉଛି। ଆଉ ମୁଁ ସବୁବେଳେ ଟେନସନ୍ ଖାଇବା ପିଇବା ସେ କେମିତି ଠିକ୍ କରିବେ ନା ନାଇଁ?
ହଁ।
ଆଛା। ମୁଁ ଏତେ ଏତେ ଛୋଟ ପିଲା ଟା କିଛି କରିଦଉନି ରାତି ଟାଇମ୍ ରେ। ମୁଁ ଏକାଥରେ ଗାଧୁଆଳିଆ ରୋଷେଇ କରିଦଉଚି।
ହଁ।
ଟିକେ ଅଧିକା ତରକାରୀ ବନେଇ ଦଉଛି। ରାତିରେ ଖାଲି ରୁଟି କରିଦଉଚି।
ହଁ। କଣ କରିଥିଲେ?
ଅଁ ଗାଧୁଆଳେ ମୁଁ ଫୁଟା ତରକାରୀ ବନେଇଥିଲି ବଘରା ତରକାରୀ। ଟମାଟର, ଆଳୁ, ବାଇଗଣ, ଅମୃତଭଣ୍ଡା, କଞ୍ଚା କଦଳୀ ଏମ୍ ତି ସବୁ ପକେଇ ଦେଇଥିଲି ତା ଦେହେରେ। କାଙ୍କଡ ପକେଇକି ଫୁଟା ବରଘରା ତରକାରୀ କରିଦେଇଥିଲି। ଶାଗ ଭଜା କରିଥିଲି କଳମ ଶାଗ ଭଜା ସେଟା ସକାଳେ ଖାଇ ଦେଇଥିଲେ ଆଉ ରାତି ପାଇଁ ରଖିନଥିଲି। ତରକାରୀ ଅଧିକା ବନେଇ ଦେଇଥିଲି। ରାତିରେ ତରକାରୀ ଆଉ ରୁଟି ଖାଲି ବନେଇଲି। ଆଁ ପୁଅକୁ ବି ସେମିତି ରୁଟିଟିକେ କ୍ଷୀର ଟିଏ ତାକୁ ଚକୁଟି ଖୁଆଇ ଦେଲି ରାତିରେ। ଆଉ ମୁଁ ସେ ରୁଟି ଆଉ ତରକାରୀ ଥିଲା ଖାଇଦେଲି ଆଉ।
ହୁଁ, ହୁଁ। ହଁ ଆଉ ଆପଣ ସେଠି ରହୁ, ମାନେ ଆପଣଙ୍କର ଘର ସେଠି?
ହଁ ଏଇଠି ଆମ ଘର।
ଅ ବାହା ହେଲା ପରେ ନା ପୂର୍ବରୁ ବି?
ନାଇଁ ନାଇଁ ବାହା ହବା ପରେ ନା ପୂର୍ବରୁ ଆମ ଘର ଅଲଗା ଥିଲା। ଏଇ ପଟାମୁଣ୍ଡେଇ ଲାଇନ୍ ପଟାମୁଣ୍ଡେଇ ଲାଇନ୍।
ଆଚ୍ଛା ଆଚ୍ଛା, ହୁଁ। ପଟ୍ଟାମୁଣ୍ଡେଇ କଣ ଭଦ୍ରକ ଡିଷ୍ଟ୍ରିକ୍?
ନାଇଁ ନାଇଁ କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ ନା।
ଓହୋ। ହୁଁ କେନ୍ଦ୍ରାପଡ଼ାରେ ବଳଦେବ ଯିଉ।
ହଁ ବଳଦେବଜୀଉ ମନ୍ଦିର କେନ୍ଦ୍ରାପଡାରେ ବୋହୁତ୍ ସାରା ଜାଗା ଅଛି। ମାନେ ଏକରେ ବଳଦେବଯୀଉ ମନ୍ଦିର ଅଛି। ଆଉ ରତ୍ନଗିରି ଗୋଟେ ଅଛି। ବୋହୁତ୍ ବଡ ମାନେ ବୋହୁତ୍ ଫେମସ ବି। ଆଉ ଲଳିତ
କଣ ସେଟା ର-ରତ୍ନଗିରିରେ କଣ ଅଛି?
ରତ୍ନଗିରିରେ ପୁରା ଗୁମ୍ଫାବନ ଯେମିତି ଆମର ଏଠି ଖଣ୍ଡଗିରି ଏରିକା ଗୁ ମ୍ଫା ଅଛି
ହଁ ହଁ।
ସେଠି ସେମିତି ରତ୍ନଗିରିରେ ଗୁମ୍ଫା ଅଛି ବୋହୁତ୍ ବଡ଼ ମାନେ ବୋହୁତ୍ ବଡ ଏରିଆ। ଆଉ ସବୁ ଅ ବୋହୁତ୍ ସାରା ଯେମତି ମାନେ ଅଧା ଅଧା ଶିଳ୍ପ ସବୁ ରହିଯାଇଥିବା ଆଗୁରୁ ଯେମିତି ବନେଇକି ଛାଡି ଦେଇେଥିଲେ। ହଁ ସେମିତିଆ ସବୁ ଅ ଅଛି ଲଳିତ ଗିରିରେ ସ୍ପେସିଆଲି ଅଛି ବୁଦ୍ଧ ଦେବଙ୍କର ସବୁ ଜିନିଷ। ବୁଦ୍ଧ ଦେବଙ୍କ ମୂର୍ତ୍ତି ସବୁ ମାନେ ଯାହା ମାଟି ତଳ ସବୁ ପୋତି ହେଇ ରହିଥିଲା ତାକୁ ସବୁ ବାହାର କରିଚନ୍ତି ନା। ହଁ
ହୁଁ।
ବୁଦ୍ଧ ଦେବଙ୍କ ମୂର୍ତ୍ତି ସ୍ତୁପ ସବୁ ଅଛି ଶାନ୍ତିସ୍ତୁପ ହରିକା ଲଳିତଗିରିରେ ଅଛି ସେଇଟା। ଆଉ। ଓ କଣ ଅଛି ଓଳା ଶୁଣି ଜାଣିଥିବେ ପୁରା ଫେମସ ଓଳା ଶୁଣି ପୁରା ପାହାଡ ଉପରେ।
ସେଟା କଣ ଠାକୁରଙ୍କ ମନ୍ଦିର।
ହଁ ଓଳାଶୁଣି ଠାକୁରଙ୍କ ମନ୍ଦିର ପାହାଡ ଉପରେ ପୁରା ପାହାଚ ଭଳିଆ ହେଇଚି। ଉପରେ ହେଟି ଏତ୍ ଏତେ ବଡ ପ୍ଲେସ ବୋହୁତ ବଡ ପ୍ଲେସ ମତଲବ ସେଟି ଏବେ ବାହାଘର ବ୍ରତଘର ତକାତେ ସବୁ ହୋଉଚି। ଜାଣିପାରୁଥିବେ ଆଉ କେତେ ବଡ ଏରିଆ ହେଇଥିବ ବୋହୁତ ବଡ ଏରିଆ ଆଉ ପିକନିକ୍ ଫିକନିକ୍ ସ୍କୁଲ ପିଲାଙ୍କର ପିକନିକ୍ କଲେଜ ଛୁଆଙ୍କ ପିକନିକ୍ ବି ସେଇଟିସବୁ ବନଉଚନ୍ତି। ସ୍ପଟ୍ ବନେଇ ଦେଇେଚନ୍ତି ତ ରୋସେଇସାବ ଖାଇବା ପିଇବା କରୁଚନ୍ତି ଆଉ। ଆ ବୋହୁତ ବଡ ମନ୍ଦିର ମାନେ ଜଗନ୍ନାଥ ମନ୍ଦିର ସେ ଭିତରେ ଉଳାଶୁଣି ପାହାଡ ଉପରେ। ଜଗନ୍ନାଥ ମନ୍ଦିର ପାର୍କ ପୁରା ବଡ ବଡ ପାର୍କେ ବାହାଘର ହବା ପାଇଁ ବଡ ବଡ ବଡ ମଣ୍ଡପ ଫୁଲ ଗୁନ୍ଥା ହବା ପାଇଁ ବଡ ମଣ୍ଡପ ମାନେ ବୋହୁତ ବଡ ଏରିଆ ଅଳାଶୁଣି ଉପର ଟା।
ଓହୋ ମୁଁ ତ ଜାଣିନଥିଲି।
ହଁ କେତେବେଳେ ଅନଲାଇନ ରେ ମାରିକି ଦେଖିବେ ୟୁଟ୍ୟୁବ ହରିକାରେ ଓଳାଶୁଣି ବୋହୁ ବୋହୁତ ବଡ଼ ଏରିଆ। ଆଉ ତା ଭିତରେ ମାନେ ପୁଅ ଝିଅ ହରିକା ବସିବା ପାଇଁ ବି ଜାଗା ମାନେ ଘର ବି ଯେମିତି ରୁମ ନଉଚନ୍ତି। କିଏ ବର ଘର କୋଉଟି ବସିବେ କନ୍ୟା ବାଲା ଆସିଲେ କୋଉଟି ବସିବେ ଏମିତି ସବୁ ବନିଚି। ଆଉ ଗଛ ଲତା ମାନେ ଏତେ ସୁନ୍ଦର ଲାଗିଚି ସବୁ ଡିଜାଇନ ର। ଆଉ ଯେତେକ ସାଧୁ ବାବା ମାନେ ରହୁଚନ୍ତି ତାଙ୍କ ଘର ବନିଛି। ମାନେ ପାହାଡ ଉପରେ ତିନ ତାଲା ଚାରିଲା ପାଞ୍ଚତାଲା ଲେଖାଏଁ ବିଲ୍ଡିଂ ବନିଚି।
ହୁଁ ହୁଁ ହୁଁ।
ହଁ ପୁରା ବଡ ବଡ ଏରିଆ ଏଭଳିଆ। ରୁମଟା ବୋହୁତ ବଡ ତା ଭିତରେ ପାର୍କ ଅଛି ପାର୍କ ଭିତରେ ବସିବା ପାଇଁ ସବୁ ସିଷ୍ଟମ କରିଚନ୍ତି। ବୋହୁତ ବଡ ଏରିଆ ଦେବୀ ମାଙ୍କ ମନ୍ଦିର ଅଛି। ଛି ଜଗନ୍ନାଥ ମନ୍ଦିର ଅଛି ବଡ ବଡ ମନ୍ଦିର ସବୁ ଅଛି ଆଉ
ହୁଁ।
ତଳୁକୁ ଚାଲିକି ଗୋଟେ ବସ ରେ ଆସିବା ବାଟ ଟ ଅଛି ମାନେ ଗାଡି ଫାଡିରେ ଚ ବାଇକ୍ ଫାଇକରେ ଉଠେଇ ଉପରକୁ ଆସିପାରିବ ତା ଆର ପଟେ ପଟ ଟା ଗୋଟେ ପାହାଚ ବାଲା ରାସ୍ତା ରହୁଚି ମତଲପ ମିନିୟମ ଦେଢଶହ ଦୁଇଶହ ଭଳିଆ ପାହାଚ ହବ ତଳକୁ ଆସିଲେ ଗୋଟେ ଏଁ ଆଉ ଗୋଟେ ଦେବୀ ମାଙ୍କ ମନ୍ଦିର ଅଛି ପୁରା ତଳେ ପାହାଡର ପୁରା ପାଦ ଦେଶ ରେ।
ଆଚ୍ଛା।
ଉଁ ବୋହୁତ୍ ବଡ ଜାଗା ଓଳା ଶୁଣି। ଆଉ ଓଳା ଶୁଣି ମେଳା ବି ପଡେ ଗୋଟ ଟେ ଟାଇମ୍ ରେ କୋଉ ଟାଇମ ମୋର ମନେ ପଡୁନି ଓଳା ଶୁଣି ସେ ଖରା ଦିନ ଟାଇମ୍ ରେ। ହଁ ଖରାଦିନ ଟାଇମରେ ଓଳା ଶୁଣି ମେଳା ପଡେ ଅଁ ସେଥିରେ ସବୁ ପ୍ରକାରର ଜିନିଷ ମାନେ ପଥର ଜିନିଷ ଏ ଟୁ ଜେଡ ସବୁ ମିଳିବ। ପଥରର ଯେତକ ଜିନିଷ ଲୁହା ଜିନିଷ ବି ସବୁ ମିଳିବ।
ହୁଁ।
ସବୁ ଜିନିଷ ମାନେ ଓଳାଶୁଣି ମେଳରେ କଣ ନ ମିିଳେ ବୋଲି ମାନେ ନାଇଁ ସବୁ ପ୍ରକାର ପ୍ରକାର ର ଜିନିଷ ମିଳେ ମାନେ ଶିଳ ପତାଟୁ ଆରମ୍ଭ କରି ଖଣଦୀ କୋଦାଳ ତକାତି ମିଳିବ।
ଆଚ୍ଛା ଆଚ୍ଛା ଆଛା ବଢିଆ ଲାଗିଥିବ।
ବହୁତ ବଡ ମ ମାନେ ମେଳା ବି ବହୁତ ବଡ ହୁଏ। ଆଉ ଏରିଆ ବି ବହୁତ ବଡ ବଢିଆ ଜାଗା ଓଳାାସଣ ରେ ବହୁତ ମାନେ ମଜାଲ ବି ଲାଗିବ ବୁଲିବାକୁ ଯିବ ମାନେ ତମକୁ ଲାଗିବନି। ଗୋଟେ ଜାଗା ଟା ଦେଖିବାକୁ ଆସିଲି ବୋଲି।
ହଁ ହ କେବେ ଯିବା। କେନ୍ଦ୍ରାପଡା ସେପଟେ ଆମର ଯିବା ହୁଏ।
ହଁ ଆଉ ଯୋଉ ବଳଦେବ ଯୋଉ ମନ୍ଦିର
ହୁଁ ରସାବଳି ଫେମସ।
ରସାବଳି କେନ୍ଦ୍ରାପଡା ଫେମସ ବହୁତ ସାରା ଜିନିଷ ଅଛି। କେନ୍ଦ୍ରାପଡ଼ା ରେ ତବେ ଆସିଲେ କେନ୍ଦାପଡା ଏଟେ ବୁଲିବେ
ହୁଁ ହୁଁ ଆ ନା ରହୁଥିଲୁ ଧାମରରେ।
ଆଚ୍ଛା ଧାମରା ଭଦ୍ରକ।
ହୁଁ
ହୁଁ ହୁଁ ହୁଁ
କିନ୍ତୁ ଯିବା ବି ହୁଏ କେନ୍ଦ୍ରାପଡା ଆମ ଶାଶୁଙ୍କ ବାପଘର
ଆଚ୍ଛା ଆଚ୍ଛା
ମାନେ ଆଙ୍କ ମାମୁଁ ଘର ତ ଯିବା ଆସିବା ହୁଏ ସେପଟେ।
କେତେବେଳେ ଗଲେ ଜାଗା ଗୁଡା ବୁଲିବେ ଆଉ ଆଉ ଭ। ଉତ୍ତର କନିକା ହାରିକା ତ ମାନେ ଆମ ଆସେ ପଡିଲାଣି ଯେହେତୁ କେନ୍ଦ୍ରାପଡା ଡିଷ୍ଟ୍ରିକ୍ଟ କିନ୍ତୁ ଆମ ଏରିଆ ପଟେ ମାନେ ବା ପୋର ପଟେ ପଟାମୁଣ୍ଡିଆକୁ ରାଜନଗର ଲାଇଁ ଜାଣିଥିବେ ନେ ପାର୍ ହଁ ଆଚଛା ଆଚ୍ଛା
କୁମ୍ଭୀର ବହୁତ ସେଇ ନଈରେ ନା
ହୁଁ କୁମ୍ଭିର ଚାଷ ହୁଏ ସେଇଠି ଆଉ।
ହ ସେ ମାନେ ଆଗ ଅପେକ୍ଷା କିନ୍ତୁ ଏବେ କମ ଅଛନ୍ତି।
ଉ କମ ନୁହେଁ ସେଠି ଆଲ୍ଲାହ କରୁନାହାନ୍ତି। ଯୋଉ ସମୟରେ କୁମ୍ଭୀର ଅଣ୍ଡା ଦବାହାରିକା ସମୟ ସେ ସମୟରେ ଆଉ କାହାକୁ ଯିବାକୁ ଆଉ ଅନୁମତି ଦଉନାହାନ୍ତି।
ଆ ନା ନା ପଟାମୁଣ୍ଡେ ସେ ନଈରେ ବହୁତ
ହଁ ନଈ ମାନଙ୍କର ବା କୁମ୍ଭୀର ଖାଲି କେତେବେଳେ ପଳେଇ ଆସିଥିବେ।
ବାହାରେ ପୁରା ଶୋଇଥିବେ ନା।
ହଁ ପଳେଇ ଆସିଥିବେ ଯଦି ଜଣା ନଥିବ ଗେଟ୍ ଫେଟ୍ ଖୋଲି ଯାଇଥିବୁ କେତେବେଳେ ପଳେଇ ଆସିଥିବେ। ଆସିକି ବାହାରେ ବୁଲୁ ଥିବେ।
ହୁଁ ହୁଁ
ତ ସେପଟେ ମକ୍ସିମମ୍ ନଈ ପୋଇରେ କୁମ୍ଭୀର ଗୁଡାକ ଖାଇଯାଆନ୍ତି ଲୋକଙ୍କୁ ଆ
ହଁ ପୁରରା ମୁଁ ନିଉଜ୍ ଜରେ ଦେଖେ
ହୁଁ
ଭଲ ଜାଗା
ମୁଁ କୁମ୍ଭୀର ପାଇଁ ଟେନସନ ଲାଗ। ମାନେ ଯୋଉ ଯୋଉ ଏରିଆରେ କୁଣ୍ଡୀର ଯାଏ ସେଠି ବୋର୍ଡ ବି ମାରିଦଛନ୍ତି। କି ଏଇ ଏରିଆରେ କେହି ମାନେ ଯିବନି। ଏରିଆରେ କେ କାରବାର କର କିନ୍ତୁ ଲୋକ ମାନୁନାହାନ୍ତି। ଯେହେତୁ ତାଙ୍କର ନୀତି ଦିନି ବ୍ୟବହାର ନଈରେ ତାଙ୍କୁ ଖିଆଲି। ଯାଇ କାରବାର କରିଦେବେ ଦେଖିଲା ବେଳକୁ ଅଚାନକ କେତେବେଳେ କାହା ଭାଗ୍ୟରେ ପଡିଯିବ କିଏ ଜାଣିଛି?
ହୁଁ ହୁଁ
ଗାଈ ଭଈ ମାନଙ୍କୁ ବହୁତ ନେଇଯାଏ ପଶୁପକ୍ଷୀ ମାନଙ୍କୁ ପଶୁ ମାନଙ୍କୁ ଗାଈ ତ ଶୋଷେଇିଲ ଆ ଗାଈ ଛେଳି ନେଇ ଖାଇଦିଏ।
ହୁଁ ଆଉ ଆଉର କିଲା ପଟେ କେବେ ଆସିଛନ୍ତି।
ହଁ ମୁଁ ରାଉରକେଲା ଏକ୍ଜାମ ପାଇଁ ଥରେ ଯାଇଥିଲି। ଗ୍ରାଜୁଏସନ୍ ବେଳେ ସେଠି ବହୁତ ସାରା ଜାଗା ଯାଇଥିଲି। ପନ୍ଦର ଦିନ ପାଇଁ ଉଁ ଆମର କଲେଜ ଯାଇଥିଲି। ଯୋଉ ଆମର ଅଟୋନୋମସ କଲେଜ ରାଉଲଲା ଅଟୋନମସ କଲେଜ।
ହଁ ହଁ
ଉଁ ଯାଇଥିଲି କୋଉ କୋଉ ଜାଗ କହୁଛି ଗୋଟେ ହନୁମାନ ଅଛନ୍ତି କ'ଣ? ମହାବୀର କ'ଣ ହନୁମାନ ବାଟ। ଯାଇଥିଲି ଆଇଜି ପାର୍କ ଯାଇଥିଲି ଆଇଜି ପାର୍କ ଯାଇଥିଲି କିନ୍ତୁ ବନ୍ଦ ଥିଲା। ସେଟା କ'ଣ ମଙ୍ଗଳବାର ନା କୋଉ ବାର ଗୋଟେ ବନ୍ଦ ବୋଲି ଆମେ ଜାଣିନୁ। ଆଉ ବେଦବ୍ୟାସ ପୀଠ ବେଦବ୍ୟାସ ଗୋଟେ ଜାଗା ନାହିଁ ସେଠି ବେଦ୍ୟାସ। ବେଦବ୍ୟାସ ଯାଇଥିଲଥିଲୁ। ଆଉ ବେଗସ ପାଖାପାଖି ଗୋଟେ ଅଛି ମାନେ ସଵର୍ଗ ଦଵାର ଟାଇପ ର ହ
ହଁ ହଁ ହଁ
ହୁଁ
ଶ୍ମଶାନେଲା ସେଠି ଆଉ ସେଇ ଯୋଉ ଏବେ ତ ନୂଆ ଆଦିବାସୀ। ପାର୍କ ହେଇଛି ଆଉ କଣ ରାଷ୍ଟ୍ରପତି ଆସି ଯୋଉ ତାମର ଉଦ୍ଘାଟନ କରିଥିଲେ।
ଆଛା ନାଇଁ ମୁଁ ଆମେ ମୁଁ ଯାଇଥିଲି। ଦି ହଜାର ଅଠର ଉଣେଇଶ ଉଣେଇଶ ଖଣ୍ଡ ବେଳକୁ
ଆଚ୍ଛା
ଦୁଇଜାର ଉଣେଇଶ ବେ ଯାଗଥିଲି ଲାଷ୍ଟ ଟାଇମ ଆହୁରି କେତେ ଜାଗା ଯାଇଥିଲ ଯେ ମୋର ମନ ପଡନି ସେଠି ପାଖପଖି ଆଉ କ'ଣ ଅଛି କହିଲେ?
ହ ମୋର ବି ମନେ ପଡ।
ହଁ ଆ ହଁ ବୈଷ୍ଣୋଦେବୀ ମନ୍ଦିର ଯାଇଥିଲି।
ହଁ ଯୋଉ ପାହାଡ ଉପରେ ସେ ପାଖରେ ଆମ ଘର।
ହଁ ବୈଷ୍ଣଦେବୀ ଉପରୁ ଦେଖିଲେ ଷ୍ଟିଲ୍ ପ୍ଲାଣ୍ଟ ଦେଖାାଯାଏନି।
ହଁ ହଁ ସେଇ ପାଖରେ ଆମ ଘର।
ଆଚ୍ଛା ଆମେ ରହୁଥିଲୁ ସେଇ ପାନପୋଜ ପାଖାପାଖି।
ଆଛା
ନା ନା ପାନପୋ ନୁହଁ ସେ ଜାଗା ହ ସାଇଡ ବୋଟେ ପ୍ରୃଶନା କ'ଣ ଆଉ ନମସ୍କାର। ଅଟୋନୋମସ କଲେଜରେ ଓହ୍ଲାଇବାକୁ ହେଲେ ପାନପସ ରେ ଓ୍ଲାନ୍ତି ତ।
ହଁ ହଁ।
ହଉ।
ହଉ ଟାଇମ ହେଲାଣି ଯାଉଛି ଶୋଇବି ଆଉ ହଁ।
ହଁ ହଁ।